ହାଲୋ।
ହାଲୋ କଣ କରୁଥିଲ?
ଏଇ ଏଇଟି ଅଛି ଆଉ।
ଆଉ ଆଉ କଣ ପିଠା ଫିଠା କଣ କରିଥିଲ କି ଆଜି ନା ନାଇଁ।
ହଁ କରିଥିଲି ପୋଡପିଠା।
ହଁ ପୋଡ ପିଠା ପୋଡ ପିଠା ଟା କେମିତି ହୁଏ ଟିକେ କୁହ ମତେ ତ ଆସିନି।
ହଉ ହଉ ପୋଡପିଠା କଣ କରିବ ନା ଆଗେ ଚାଉଳ ଭିଜେଇ ଦବ ଚାଉଳ ବି ଚାଉଳ ଭିଜେଇଦବ ତାପରେ ଚାଉଳକୁ ଧୋଇ ଧୁଆକିରି ତାକୁ ଗୋଟେ କୁଲାରେ ଶୁ କେଇଦବ କୁଲାରେ ଶୁଖି ଗଲାଠୁ ସେଠୁ ତାପରେ କଣ? କରିବ ନା ତାକୁ ଚୁନା କରିବ। ହେଠୁ ତାକୁ ଚୁନା କରିକି ଚୁନା କରିଦବ ଚୁନା କରିକି ହୁଁ। ହ ତାପରେ କଣ କରିବ ନା ତମେ ଚୁଲି ଜାଳ କର ନହେଲେ ଗି୍ୟାସ ରେ କର ଯୋଉଥିରେ କର ସେଟା କଣ ନା ସେଇ ଅନୁସାରେ ଅଧକସ ଖଣ୍ଡେ ପାଣି ଦବ। ତାପରେ ଲୁଣ ଟିକେ ପକେଇବ। ତାପରେ ଚିନି ପକେଇବ ଚିନି ହଉ କି ଗୁଡ ହଉ। ଯାହା ପକେଇବ ତାପରେ ନଡିଆକୁ ଛୋଟ ଛୋଟ କରିକି କାଟିଥିବ। ନଡିଆ ହେଠୁ ତେଜପତ୍ର ଗୁଜୁରାତି ଏଇଗୁଡା ସବୁ। ଗୁଜୁରାଜି ଚୁରିିକି ରଖିଥିବ ତାକୁ ତା ଦେହରେ ପକେଇଦବ ପକେଇକି ସିଏ ଯେମିତି ଫୁଟି ଆସିବ ଫୁଟି ଆସିଲାଠୁ ତାପରେ ଦବ ଉୁଁ ଚାଉଳ ଏଇ ଯୋଉ ଚୁନାଙ୍କୁ ପକେଇବ ସୁନାକୁ ପକେଇକି ହେଠୁ ତାପରେ ତାକୁ ଘାଣ୍ଟି ଘାଣ୍ଟି ଘାଣ୍ଟିି ଘାଣ୍ଟି ଯେତେବେଳେ ଶୁଖିଲା ହେଇଯିବ ଶୁଖିଲା ହେଇଯିବ ତାପରେ ତାକୁ କାଢି ଆଣିବ ତଳକୁ ତଳକୁ କାଢି ଆଣିକି ଗୋଟେ ଏତେ ବଡ କଡେଇ ରେ ତାକୁ କଣ କରିବ ନା ପାଣି ଟିକେ ତା ଦେହରେ ଏଇ ଯୋଉ ଆମର ଚୁଲି ଯୋଉ ଜଳା ହଉଛି ତାର ଟିକେ ଇଏ ଏ ଉ ମାନେ ଚୁଲିର ପାଉଁଶ ପାଉଁଶ ଟିକେ ଦେଇକି ଆଉ କଦ କଦଳୀ ପତ୍ର କାଟିକି ଆଣିକି ତାକୁ ପରିଷ୍କାର କରି। ଧୋଇକି ତା ରଖି ସେଥିରେ ଦବ ତାପରେ ତା ଦେହରେ ଟିକେ ଲଗେଇଦବ ଘିଅ ଘିଅ ଲଗେଇ ଦେଇେଇକି ତାକୁ ହେଠୁ ଢାଳିବ ତାକୁ ଢାଳିଲା ପରେ ସେଠୁ ପାଣି ହାତ ହେଇକି ଟିକେ ତାକୁ ବାଡେଇ ବାଡେଇ ଦେଇକି ତା ଉପରେ ପୁଣି
ହ
ଚୂନ ଏଇ ଯୋଉ ତା ଉପରେ ପୁଣି ଦେଇଦବ ଘିଅ ତା ଉପରେ ଘିଅ କି ତା ଦେଇ ଦେଇକି କଦଳୀ ପତ୍ର ପୁଣି ତା ଉପରେ ଦେଇଦବ ବାଗରେ ଦେଇଦବ ଯେମିତି ମାନେ ସିଝିଯିବ ପିଠାଟା ତାପରେ ଚୁଲି ରେ ବସିବ ତାପରେ ଚୁଲି ରେ ବସେଇକି ତାପରେ ଯୋଉ ତମର ଯୋଉ ଚୁଲି ଜଳା ହେଇଥିବ। ଯୋଉ ରଡ ହେଇଥିବ ସେଇ ରଡ ଟାକୁ କଣ କରିବ ନା ତା ଉପରେ ଟିକେ ଦେଇଦବା। ତଳେ ତାକୁ ଝିକୁ ଝୁକୁ ଝୁକୁ ଝୁକୁ କରିକି ଦବା ତାପରେ ଅଧଘଣ୍ଟା ଏ ଘଣ୍ଟା ଭିତରେ ସେ ପିଠାଟା ହେଇଯିବ ତାପରେ ଗୋଟେ କାଠିରେ ତମେ ଦେଖିବ ପିଠାଟା ସିଝି ସିଝିଛି କି ନ ସିଝିଛି ତେଣୁ ସେଇ ଅନୁସାରେ ଯଦି ସିଝି ଯାଇଥିବ। ଆମେ ଆଣିକି ତାକୁ ଉ ରଖିକି ତାକୁ ଟିକି ଥଣ୍ଡା ହେଇଗଲା। ହୁଁ ତାଉ ପତ୍ର ଫତ୍ର ସବୁ କାଢିଦବ ଟିକେ ଥଣ୍ଡା ହେଇଗଲା ପରେ ପିସ୍ ପିସ୍ କରିକି ଯେମିତି କାଟନ୍ତି ପିସ୍ ପିସ୍ କରିକ କାଟିକି ଖାଇବ ଆଉ ଭଲ ଲାଗିବ ଆଉ
ଓ ହ ତ ଯା ଜାନଥିଲି ଜାଣିଲି ପୋଡପିଠା ଟା ଆମର ଏଠି ମୁଁ ଗୋଟେ ଇଛା କରେ କଣ ଆମର ଆମର ଏଠ ଗୋଟେ ମାର୍କେଟ କମ୍ପ୍ଲେକ୍ସ ଖୋଲିଛି ଏ ନୂଆ ହଁ ଖୋଲିଛି ଦି ମାସ ବୋଲି ମୁଁ ସେଠି ଯାଇଥିଲି ସେଠି ସବୁ ପ୍ରକାର ଜିନିଷ ମିଳୁଛି ମାନେ ଡ୍ରେସ ୁ ଆରମ୍ଭ କରି ପିଠା ଚ ଚୁନା ପର୍ଯ୍ୟନ୍ତ ଇଟିଲି ଚୁନା ପର୍ଯ୍ୟନ୍ତ ବାଦାମ ପର୍ଯ୍ୟନ୍ତ ସୁଜି ପର୍ଯ୍ୟନ୍ତ ମାନେ ଗ୍ରସରୀଠୁ ଆରମ୍ଭ କରି କପଡାଠୁ ଚପଲଠୁ ସବ ଗଟେ ବଡ ମାର୍କେଟ କପ୍ଲେକ୍ସ ଗୋଟେ ଖୋଲିଛି ଆଉ ମୁଁ ଯାଇଥିଲିଇଠି ଯୋଉ ଗୋଟେ ସି କି ଲି ଚୁନା ମିଳୁଛି। ସେଟା ସୁଜି ଭଳିଆ ସେଇ ଚୁନା ଟାକୁ ମୁଁ ନେଇ ଆସିଲି ନେଇ ଆସି ସେଥିରେ ଟିକେ ଦହି ଗୋଳେଇ ଦବ ସେଇ ଇଟିଲି ଚୁନା ାରେ ସେଇ ଚୁନା ଟାରେ ଦହି ଗୋଳେଇ ଦବ ଟିକେ ଆଉ ଟିକେ ସୋଡା ପକେଇ ପକେଇଦବା ଟିକେ ଲୁଣ ପକେଇଦବା ପକେଇ ଦେଇେଇକି ତାକୁ ଟିକେ ଫେଣ୍ଟିକି ତାକୁ ପନ୍ଦର ମିନିଟ ଥୋଇଦଉ ତାପରେ ଇଟି ଲି ଛାଞ୍ଚରେ ଟିକେ ତେଲଘସି ଦେଇେଇକି ସେ ତାକୁ ଏଇ ଉଦେଇଦବ ସବୁ ଛାଞ୍ଚରେ ଯେତେଟା ଅଛି ତାର ପିଠା ଆ ଯୋଉ ଛାଞ୍ଚ ଯେତେଟା ପିଠା କରିବାର ଷ୍ଟପିଂ ଅଛି ସେଥିରେ ଦେଇଦବ ଦେଇେଇକି ତାକୁ ଇଟିଲି ଛାଞ୍ଚରେ ବସେଇ ଦବୁ ପନ୍ଦର କୋଡିଏ ମିନିଟ୍ ପରେ ତାକୁ ବାହାର କରିଦବ ଆଉ ସେି ପୁରା ସେଇ ଇଟିଲି ଟା ଆଉ ଚାଉଳ ଦରକାର ନାହିଁ ବିରି ଦରକାର ନାଇଁ ଖାଲି ସେ ସୁଜି ଆଉ ଦହି ରେ ସେ ହିଁ ହବ ବହୁତ ବଢିଆ ଲାଗିବ ଚିନି ଟିକେ ପକେଇଦେଥିବୁ ପିଠାଟା ବହୁତ ବଢିଆ ହବ ମୁଁ ସେଇ ପିଠାଟା ପ୍ରାୟନାସ୍ତାରେ ସକାଳ ଜଳି ପିଠରେ ମୁଁ ସେଇଟା କରେ ତା ସାଙ୍ଗରେ ମଟର ଆଳୁ ତରକାରୀ କରିଦିଏ ମାନେ ବଢିଆ ଲାଗେ ସେ ପିଠାଟା
ହୁଁ ଆଉ ଆଉ ଗୋଟେ ଅଛି ପିଠା ଆଉ ଗୋଟେ କ୍ଷୀରରେ ଖୀ ର ଖୀର ରେ ଖୀର ଏଣି ନି ଆଣିବ ତାକୁ ବସେଇକି ତାକୁ ସିମ୍ ଜାଳ ଦେଇକି ବସେଇକି ତାକୁ ଫୁଟେଇକି ରଖିଦେଇଥିବ। ଫୁଟେଇକି ରଖିକି ତାକୁ ଥଣ୍ଡା କରିକି ରଖିଦେଇଥିବ ତାପରେ ତମର ସେଇ ଯୋଉ ଓଜିନିଷ ଟେ କଡେଇ ଟେ ଆଣିବ ସେ କଡେଇରେ କଣ କରିବ ଯୋଉ କ୍ଷୀର ଚିନି କାଜୁ ଖିସିମିସି ଆଉ ନଡ଼ିଆ ଆ ନଡିଆ ତାକୁ ଦେଇକି କଣ କହିଲୁ ତେଜପତ୍ର ତାକୁ ଦେଇକି ଚାଉଳ ତମର ଯେତିକି ପରିମାଣ ମାଣେ
ମାଣେଇକି ତାଠୁ କମ ହଉ ଚାଉଳ ଏମିତି ଦେଇକି ତାକୁ କଣ କରହିବ ସେମିତି ଗୋଳେଇବ। ସେମତି ଘାଣ୍ଟିବ ସେଇ ଗ୍ୟାସ ରେ ବସେଇିକି ସେମିତି ଘାଣ୍ଟିବ ଘାଣ୍ଟି କିିଣିଲା ପରେ ସିଏ ସେମିତି ହେଇଯିବ ପୁରା ମାନେ ଶୁଖିଲା ହେଇଯିବ ଯେମିତି ତାକୁ ଫ ତାକୁ ସେମିତି ଓହ୍ଲେଇ ଆାଣି ବ ଓହ୍ଲେଇ ଆଣିକି କଣ କରିବ ନା ସେମିତି ଘିଅ ଦେଇକି ଗୋଟେ ଏ ଯୋଉ ତାର ଅଛି ଛାଞ୍ଚ ମାନେ ଯୋଉ ନହେଲେ ତମପ ପ୍ରେସର କୁକରରେ ବସେଇଲେ ବି ବଢିଆ ଆହୁରିବ ପ୍ରେସର କୁକରରେ କଣ କରିବ ନା ତେଲ ଦେଇଦବ ତା ତଳେଏ ଏ ତେଲ ଦେଇକି ତାକୁ ଢାଳି ଦବ ଢାଳି ଦେଇକି ତାକୁ ତା ପ୍ରେସର କୁକର ହୁଇସିଲ ଦବନି ପ୍ରେସର କୁକର ଦେଇକି ପ୍ରାୟ କୋଡିଏ ମିନିଟ ଖଣ୍ଡେ ହେଇଥିବ କି ନ ହେଇଥିବ ପୁରା ସେ ପିଠା ସିଝିବ ସିଝି ତାକୁ ବାହାର କରି ଆଣି ତାକୁ ଢାଳି ଦଵ ଲାଲ ଚ ସମିତି ପିସ ପିସ କରିକି କାଟିକି ଖାଇବ। ସେ ବଢିଆ ଟେଷ୍ଟ ଲାଗିବ।
ସେଟ କ୍ଷୀରେ ହୁଏ ନାକି।
ହୁଁ।
ଆ ତାହଲେ ମୁଁ ଗୋଟେ ଜାଣି ହଁ ମଣ୍ଡା ଟା ମଣ୍ଡା ଟା ଜାଣିଛି ସେ ଯୋଉ ଜନ୍ତିକି କରନ୍ତି ମଣ୍ଡା ଟା ଚାଉଳରେ ବି ଯେମତିକି କରନ୍ତି ସୁଜିରେ ବି ତ ଯେମତିକି କରିହବ?
ହୁଁ।
ମୁଁ ସୁଜିର ଯନ୍ତି କରେ ଚାଉଳରେ ମତେ ଜନ୍ତି ଆସେନି।
ଓହୋ ନାଇଁ ଚାଉଳରେ ଯନ୍ତିଲେ କେମିତି ଜନ୍ତିବ କହିଲେ ଚାଉଳରେ ହଉଛି ଯେମତି ଅ ଧର ମାଣେ ଚାଉଳ ପକେଇଲ ଅଳ୍ପ ଟିକେ ପାଣି ତାତି ଖଣ୍ଡେ ପାଣି ଦବ ତା ଖଣ୍ଡେ ପାଣି ଦେଇକି ଖାଲି ଲୁଣ ପକେଇବ ଲୁଣ ପକେଇକି ଚିନି ଫିନି କିଛି ଦବନି ଲୁଣ ପକେଇକି ତାକୁ ସେଇ ଚାଉଳକୁ ସେ ଚାଉଳ ଦେହରେ ବି ଟିକେ ପାଣି ଦେଇଥିବ ଯେମିତି ମାନେ ସେଟା ମେଣ୍ଟା ନ ହବ। ମେନ୍ଦା ନହବ ସେମିତି ସେମତି ଘାଣ୍ଟି ଘାଣ୍ଟି ତାକୁ ହେଇଯିଅ ସେ ଯେମିତି ହେଇଯିବ ତାକୁ ବାହାର କରିକି ଆଣିବୁ ତା କୁ ଗୋଟେ ଥାଳିରେ ଏ ରଖିଦବ ଥାଳିରେ ରଖିଦବ ଉ ତାଣେ ଯଦି ହେଇଥିବ ତମେ ଦେଖିବ ତମ ପାଣି ଅନୁସାରେ ଯଦି ଟିକେ ଟ ନରମ ତ ହେଇଥିବ ଆ କିଛି ପାଣି ଦବା ଦରକାର ନାଇ ତାକୁ ଖାଲି ଦଳି ଦବ ଆଉ ଖାଲି ଦଳିକି କଣ କରିବ ନା ପାଣି ବସେଇ ଦେଇଥିବ ସେଇ ବଡ ଜାଗାଟରେ ପାଣି ବସେଇ ଦେଇଥିବୁ ସେଇଥିରେ ପାଣି ଫୁଟୁଥିବ ତାପରେ ଏକୁ କଣ କରିବ ନା ନଡିଆ ପୁର ହଉ କି ସେଇ ଯୋଉ ରାଶି ରାଶି ଟା କେମତି ଧୋଇ ରା ସେଟା ହଉଛି ଧୋଇ ଧୁଆଇକରି ତାକୁ ଭାଜିକି ହୁଁ ତାକୁ ଗୁଡ ଦେଇକି ରଖିଥିବ ତାକୁ ସେଇ ମଣ୍ଡାରେ ପୁରରେଇ ଦବ ମଣ୍ଡାରେ ପୁରରେକି ପାଣି ପା ଛାଣି ଛାଡିଦବ ପାଣି ରେ ଛାଡିଦେଲେ ସେ ଅଟୋମେଟିକ୍ ହେଇଯାଇଥିବ ନା। ହେଇଯାଇଥିବ ଏଠୁ ତାପରେ ଆଣିକି ତମେ ରଖିବ ଏଠୁ ଥଣ୍ଡା ତାହେଲେ ଏଁ ସଫ୍ଟ ଲାଗିବ ଖାଇବା ଆଉ।
ହଁ ସେଟା ପାଣି ମୁଣ୍ଡା ନାଇଁ କି ହଁ। ଆଉ ଗୋଟେ ପିଠା ଅଛି ଛୁଞ୍ଚି ପତ୍ର ପିଠା ଗୋଟେ ମାନେ ତାୱା ବସେଇଦବ ତାୱରେ ଦେଇ ଯୋଉ ଘଷିଦବ ତେଲ ଘଷିଦବ ଏପଟେ ଆଣ କରିକି ରଖିଥିବ। ଆଣ କରିକି ରଖି। ସେଥିରେ ବିରି ବେଶୀ ପଡିନଥିବ ଚାଉଳ ବେଶୀ ପଡିଥିବ ମାନେ ଚାଉଳ ଧର ମାନେ ନାଇଣ୍ଟି - ପର୍ସେଣ୍ଟ ଖଣ୍ଡେ ବିରି ପଡିଥିବ ଆଉ ବି ନାଇଣ୍ଟି ଫାଇଭ କହିଲେ ପାଇଭ୍ ପରସେଣ୍ଟ ବିରି ପଡିଥିବ। ସିଏ ଦଟା ଦୋସା ଆଣ ଭଳିଆ ହେଇଥିବ ଆଉ ତାୱା ବସେଇକି। ତାୱାରେ ତେଲ ଘଷି ଦେଇକି ତାକୁ ପାଣି ଟିକେ ଛିଞ୍ଚି ଦବ ତାୱାରେ ସିଏ। ପୁରା ମାନେ ଏମିତି ଯୋଉ ଯୋଉ ଗୋଟେ ଆସୁଛି ମିଳୁଛି ତେଲ ଘଷିବା ଭଳିଆ ଗୋଟେ ଜିନିଷ। ଯଉ ବିକ୍ରି ହେଉଛି ପ୍ଲାଷ୍ଟିକର ସେଇଟା ଏମତି ସେମତି ପୁରା ଯେମତି ଛ - କି ମରା ଯାଏ ପ୍ଲସ୍ ଚିହ୍ନ ସେମିତି ତାକୁ ପିଠା ଟା ଖାଲି ଥରେ ଏମିତି ବୁଲେଇ- ଏପଟେ ଛକି ମାରିଦେବ ଯେମିତି ପ୍ଲସ ଚିହ୍ନ ମାରିଦେବ ସେଇ ଆଣରେ ସେଟା ଗୋଳେଇ କି ସେ ଆଣ। ତାକୁ ଛକି ମାରିଦବ ତାୱାରେ ସେ ପୁରା ପତଳା ହେଇକି ସେ ଛକି ଭଳିଆ ହେଇଯିବ ଏପଟୁ ନ ତା- ଉପରେ ନଡିଆ ଯୋଉ ଗୁଣ୍ଡ ରଖିଥିବ ନଡିଆ କୋରିକି ନଡିଆ ଗୁଣ୍ଡ ତା ଉପରେ ପକେଇଦବ ଛେନେ- ପନିର ଟିକେ କୋରିକି ତା ଉପରେ ପକେଇଦବ। ତାପରେ ଏପଟୁ ନଉଟେଇ ଦବ ସେପଟୁ ନଇଟେଇ ଦବ ସେପଟୁ ଚାରିପଟ- ନଉଟେଇ ଦବ ଚାରିପଟରୁ ନଉଟେଇ ଦବା ଆ ସେଟା ଉଠେଇକି ନେଇ ଆସ- ଯିବ ଥାଳି କି ସେଇଟା ଗୋଟେ ପିଠା ଅଛି ଛୁଞ୍ଚି ପତ୍ର ପିଠା ଆଉ ଗୋଟେ- ଗୋଟେ ଅଛି ବରପତ୍ରରେ ଗୋଟେ ପିଠା ଅଛି ବର ପତ୍ର କୁ ପୁରା ପାନ ଭଳିଆ ଖିଲ କରିଦବ ଏପଟେ- ଯୋଉ ଆଣ ରଖିଥିବ ଆଣ ରଖି ସେ ବରପତ୍ର ଦେହରେ ଦେଇକି ତାକୁ ଇଟିଲ ଛାଞ୍ଚିରେ ବସେଇଦବ। ବସେଇ ଦେଇକି ସେଇଟା ଗୋଟେ ବାହାର କରି ଆଣିବ ତା ଭିତରୁ ବାହାର କରି ସେ ପୁରା ଯେମିତି ନଟୁ ଭଳିଆ ସେଇ ପିଠାଟା ହେଇଥିବ। ଏଇଭଳିଆ ଡିଜାଇନ ପିଠା ଆ ଦିଟା ମୁଁ ଶିଖିଛି।
ହଁ ହୋଁ ହୁଁ ଆଉ ଅଛି ଯୋଉ ଚକୁଳି ବି।
ହଁ ଚକୁଳି ଚକୁଳି ରେ। ଚକୁଳି ଜାଣିଛି। ଆଉ ଗୋଟେ ଚିତୋଉ ପତଳା ଚକୁ ଚକୁଳି ଜାଣିଛି। ଆଉ ଗୋଟେ ଅଛି ସେଟା ଅଣଲେଉଟା ଚିତଉ ପିଠା ଭଳିଆ ଖାଲି ପୁରା ପତ- ତଳା କରିକି ଚକୁଳି ଟା ଦେଇଦବ। ତା ଉପରେ ନଡିଆ ଦେଇଦବ। ନଡ଼ିଆ ଦେଇ ଦେଇକି ସେ ଆଉ ନୋଉଟେଇବନି। ଡାଇରେକ୍ଟ ତାକୁ ଉଁ ହୁଁ ମାନେ ଚାପିଦବ। ଉଁ ପୁରା ଅଧା କରି କରିକି ମାନେ ନଉଟେଦେ ମାନେ ନଉଟେଇବନି। ସେ ଉଁ ଚକୁଳି ଟା କରିଦବ। ତାପରେ ନଡିଆ ଦେଇଦବ। ସେ ପିଠାଟାକୁ ପୁରା ଛାପିଦବ। ଭାଙ୍ଗି ଦବ ଭାଙ୍ଗି ଦେଇକି ତାକୁ ଥାଳିିକି ନେଇଆସିବ। ଏଇଟା ଜାଣିଛି।
ହୁଁ ସେଇଟା ବି ହୁଏ। ସେଇଟା ଖାଲି ବିରି ଅଳ୍ପ ଟିକିଏ ଚାଉଳ।
ହଁ ସେଇଟା ସେଇଟା ଭଲ ହୁଏ। ସେଇ ପିଠା ଟା ଭଲ ଲାଗେ।
ହୁଁ।
ଆଉଗୋଟେ ଚିତ ତଉ ପିଠା ହୁଏ, ଚିତଉ ପିଠା ଟା ଡାଇରେକ୍ଟ ନଡ଼ିଆକୁ ଚାଉଳକୁ ଗ୍ରାଇଣ୍ଡିଙ୍ଗ କରିଦବ। ସିଏ ସେ କରିବ ସେଟା ଲୋଉଟେଇବନି। ଖାଲି ଘୋଡେଇ ଦବ ପିଠାଟା କରି ଟିକେ ପାଣି ଛିଞ୍ଚି ଦେଇକି ତେଲ ଘଷି ଦେଇକି ପିଠା ଟା କରିଦବ ଚକୁଳି ପିଠା ଭଳିଆ। ଆଁ ଯୋଉ ଟିକେ ପାଣି ଛିଞ୍ଚି ଦେଇକି ତାକୁ ଘୋଡେଇ ଦବ ତା ଭିତରେ ହେଇଯିବ ଆଉ ଡାଇରେକ୍ଟ ଆଣିବ। ସେଇଟା କହନ୍ତି ଲେଉଟା ହୁଏନି ଚିତୋଉ ପିଠା।
ହଁ ଅଣ ଲେଉଟା।
ଅଣ ଲେଉ
ହଁ ଅଣଲଉଟା ସେଟା ଏଇ ଯୋଉ କଣା କଣା ହେଇକି ହେଇଥିବ।
ହଁ ହଁ ହଁ ହଁ ସେଇଟା ଭଲ ଲାଗେ ଭାରି ହଉ ହଉ। ହଉ ତାହେଲେ ହଉ ମୁଁ ଟିକେ ଯାଉଛି ଆଉ ତା ଦେହରେ ରୋଷେଇ କରିବି।
ହଉ ହଉ। ଏଇ ଜୁିଲିର ମୋର ତ ପୁରା ବଢିଆ